ହାଲୋ।
କଣ କରୁଛନ୍ତି ଆପଣ?
ମୁଁ ଏଇ ସିଲେଇ କରୁଛି ବସିକି।
ଆଉ ଆମ ଏପଟୁ ପଙ୍ଖା ସାଉଣ୍ଡ କିଛି ଶୁଭୁଛି କି ଆପଣଙ୍କୁ ନା ଶୁଭୁନି?
ହଁ। ନା ଶୁଭୁନି ତ?
ଆଚ୍ଛା! ଆଚ୍ଛା!। ହଁ ଠିକ ଅଛି। ମୁଁ ପଚାରୁଥିଲି କି? ଆପଣ ମାନେ ଏଇ ସବୁ ବ୍ଲାଉଜ କରନ୍ତି ନା।
ହଁ। ହଁ। ବ୍ଲାଉଜୁ କାଜିଆ ଘର ଆଲଫଲ। ପିକ।
କରୁଛି ଆଉ। ସାଧା ବ୍ଲାଉଜୁ
ହଁ। ମୁଁ ସେଇ କଥା ଭାବୁଥିଲି କି? ଆପଣ ଗୋଟେ ଏବେ ଦେଇଥାଆନ୍ ନ୍ତୀ, ମୋ ଦିଦିର ଗୋଟେ ବ୍ଲାଉଜ ଟେ କରିଦେଇଥାନ୍ତେ ଆପଣ। ତ ଆପଣ କେବେ ଆପଣ ଫ୍ରି ଅଛନ୍ତି କହୁନାହାନ୍ତି? ଆମେ ଦି ଜଣ ଯିବୁ ଆପଣଙ୍କ ଘରକୁ।
ତମେ ଯେତେବେଳେ ଆସିବ ମୁଁ ସେତେବେଳେ ବି ଫ୍ରି ଅଛି। କାମ କଲେ ବି ତମେ ସାଇର କଥାବାର୍ତା କରିକି ବ୍ଲାଉଜ ରଖିକି କରିକି ଦେଇପାରିବି। ଏ ଏବେ ଟିକେ ରଜ ଟାଇମ ତ ଭିଡ ହଉଛି। ମୁଁ ରଜ ପରେ କରିକି ଦେଇଦେବି ଆଉ।
ହଁ। ହଁ। ଠିକ ଅଛି ଆମର ବି ଏବେ କି ଛି, ବେଶୀ ଦରକାର ନାହିଁ ସେ ଏତେ ଅର୍ଜେଣ୍ଟ। ତ ରଜ ପରେ ବିି ଦେଲେ ଚଳିବ। ହେଲେ ଆମେ ନା ଟିକେ ରଜକୁ କୁଆଡେ ଯିବୁ ତ ଗାଁକୁ। ସେଥିପାଇଁ ମୁଁ ଭାବୁଥିଲି କି ଆଜିକାଲି ଭି ତରେ ଯାଇକି ଆମେ ଦେଇ ଦେଇଥାନ୍ତୁ ମାପ ଆଉ ବ୍ଲାଉଜ ପିସ୍ ଟା।
ଓହୋ ହଉ ଦେଇଥାଅ ମୁଁ ଚେଷ୍ଟା କରିମି ଆସିବାକୁ। ହୁଁ। ପଞ୍ଚାବନ ତୋ ଆଉ ଶୀଘ୍ର ଶୀଘ୍ର ଆଉ। ଅଧିକ ପରିଶ୍ରମ ପଡୁ ପଛେ କରିଦେବି ଆଉ। ଆଉ ଗାଁକୁ ଯି ଯିବ ମନକରିଚ ପିନ୍ଧିବାକୁ ଆଉ। ପିଲାମାନେ ଆଉ ଦବା ଆଉ।
ହଁ। ହଁ। ତ ମୁଁ ପଚାରୁଥିଲି କି ଆପଣ ଆଜି ସନ୍ଧ୍ୟାବେଳେ ଫ୍ରି ଥିବେ? ନା କେତେ କେତେବେଳେ ଫ୍ରି ଥିବେ କହୁନାହାନ୍ତି। ଆମେ ସେଇ ହିସାବରେ ଯାଇଥାଆନ୍ତୁ।
ହଁ ସନ୍ଧ୍ୟାବେଳେ ଆସନ୍ତୁ। ମୋରତ ସିଲେଇ କାମ ସବୁବେଳେ ମୋର ଘରେ ରହୁଚି। ଫ୍ରି ବି ଅଛି। ସନ୍ଧ୍ୟା ବେଳେ ତମେ ଆସିବ ଦେଇଦେବେ ଯିବେ ଆଉ କଥା ହେଇକି ଆଉ। କେତେବେଳେ କରିକି ଦେଇଦେବି ଆଉ।
ହଁ। ତାହେଲେ ଠିକ ଅଛି। ମୁଁ ତାହେଲେ ଆଜି ମୋ ଭଉଣୀଙ୍କୁ ନେଇକି। ସେଇ ଛ ଟା, ସାତଟା ଭିତରେ ଯିବି ଠିକ ଠାକ ହବ ତ?
ହଁ। ହଁ। ଠିକ ଅଛି। ମୁଁ ସବୁବେଳେ ଘରେ ଅଛି। ଛଅଟା, ସାତଟା, ଆଠଟା, ଯେତେବେଳେ ଆସିପାରନ୍ତି। ପାଞ୍ଚଟା, ଚାରିଟା ଯେତେବେଳେ ଆସିପାରିବେ ମୁଁ ଅଛି ଘରେ। ତମ ଦିଧରିକି ଆସନ୍ତୁ।
ହଁ ମୁଁ କହୁଥିଲି କି ଆପଣ ଟିକେ ଫୋନ୍ ଟାକୁ ଟିକେ ପାଖରେ ରଖନ୍ତୁ। ନହେଲେ ମୋ ବ ଆପଣଙ୍କ ଭୟସ ଟା ମତେ ଠିକ ସେ ଆସୁନାହିଁ ତ।
ଓହୋ ହଁ ମୁଁ ପାଖରେ ଧରିଛି ତ କଥା ହଉଛି ଆପଣ ସାଙ୍ଗରେ।
ହଁ ଏବେ ଠିକ୍ ଅଛି।
ତାଙ୍କର ରୋଷେଇ କଣ ହେଇଚି?
ଆବର ଗରମ ତ ପ୍ରବଳ ହଉଚି ପଖାଳ କ ଭାତ ରାନ୍ଧିକି ପାଣି ପୁରେଇ ଦେଇଚୁ ଲେମ୍ବୁ ଅଛି କା କୁଡି ପୋଟଳ ଚାରୁମଗଜ ଦେଇ କରିଦେଇଚି କଲରା ଭାଜିିଚି ଶାଗ କରିଚି ଖାଇଦବୁ ଆଉ। ଗରମ୍ ଭାତ ତ ଖାଇ ହଉନି ଆଉ ଗରମ୍ ହଉଚି ଏତେ ଜୋର ଆଉ। ହୁଁ।
ହଁ ପରା ଆମର ବି ସେ ପଖାଳ ହିଁ ପଖାଳକୁ ଆଳୁ ଭ ଜା ଆଉ ଆମ୍ବ ହେଇଗଲେ ସିଏ ମାନେ ପୁରା ଶାନ୍ତି ଲାଗୁଚି। ସେ ପଖାଳ ଯଦି ନ ଖାଇକି ଗରମ ହେଲା ତ ମାନେ ଏତେ ଇଏ ନୁହେଁ ଆପଣ କାଲି ଜାଣିଚନ୍ତି କି ନାହିଁ ମାନେ କାଲି ରାତିରେ ଠିକ୍ ଏଗାରଟା ପରେ ଏତେ ସାରା ଝଡି ପୋକ ହେଇଥିଲେ। ଆମେ ତ ଖାଉଥିଲୁ ଉପରେ ଲାଇନ୍ ପଳେଇଥିଲା। ତ ଆମେ ଖାଇ ବିି ପାରିଲୁନି ଏତେ ଝଳି ପୋକ ହେଇଥିଲେ।
ହଁ ସେ ରା ଲାଇନି ଦାଣ୍ଡରେ ଲାଇ ଟି ଖୁଣ୍ଟ ରେ ଜଳୁଥିଲା ଆଉ ଖୁ ସ୍କି ଲାଇଟ୍ ର ସେ ଝଡି ପୋକ ସେଇଠି ଉଡୁ ଥିଲେ ଯେମିତି ଲାଇଟ୍ ପଳେଇଲା ଆମର ମୋବାଇଲି ଯାଇକି ଆମେ ବି ଖାଉଥିଲୁ ସେତେ ମୋବାଇଲ୍ ଟର୍ଚ ମାରିକି ସେତେବେଳେ ବି ଝଡି ପୋକ ସେ ଘରକୁ ସବୁ ପଶି ଆସିଲେ ଅଧା ଖିଆ କରି ବନ୍ଦ କରିଦେଲୁ ଲାଇନି ଯେତେବେଳେ ଆସିଲା ଖାଇଲୁ ପୋକ ସବୁ ଘରୁ ପଳେଇଲେ। ଦାଣ୍ଡୁଉ ସବୁ ପଦା
ହଁ ପରା। ଆମର ବି ସେଇଆ ହିଁ ମାନେ ଏତେ ଇଏ ଥିଲେ ଝଡି ପୋକ ଆମକୁ ବି ଖାଇବା ବନ୍ଦ୍ କରିଆକୁ ପଡିଲା ଲାଇନି ଆସିଲା ରୁ ଯାଇଁକି ଆମେ ଖାଇଲୁ ସେ ଲାଇନି ବାଲା ବି କିଛି ନାଇଁ ନା ବର୍ଷା ଝଡ ତୋଫାନ୍ ନା କୋଉଠି କିଛି କଣ ତାର ଛିଣ୍ଡିକି କି ପୋଡିଚି ନା କି ଭୋଲଟେଜ୍ କମ୍ କିଛି ଅଛି ଫିର୍ ଭି ସେ ଘଣ୍ଟେ ପାଖାପା ଖି କାଟି ଦେଇଚି ଲାଇନ୍ ଠିକ୍ ପୁଣି ରାତିରେ ଶୋଇଲା ଆଉ ଖାଇଲା ପିଇଲା ଟାଇମ୍ ରେ। କେତେ ହଇରାଣ କରୁଚି।
ଏଗାରଟା ଅଳୁ କାଟିଲା ବା ଏଗାରଟା କା ଟି ଘଣ୍ଟେ ଖଣ୍ଟେ କାଟିଲେ ଖାଇଲା ଆକୁ ଆମର ଶୋଇଲା ଆକୁ ଗୋଟେ ସାଢେ ଗୋଟେ ହେଇଗଲା। ଆଉ ରୋଷେଇ ଘରେ କାମ ସାରିକି ବାସନ କୁସନ ମଜାଧୁଆ କରିକି ଶୋଇବା ଆକୁ ଗୋଟେ ପୁରା ହେଇ ଅଁ ଗୋଟେ ସାଢେ ଗୋଟେ ପାଖାପାଖି ହେଇଗଲା ଶୋଇଲା ଆଳୁ। ସଜେତ ରାତିରେ ଯୋଉ ଗରମ ହଉଛି ଶୋଇ ହଉନି ସେଇ ଥର ଲାଇନି କାଟି ଦଉଚି। ଆଉ କଁ କରିବ ଆଉ ଏଇ ତର କଷ୍ଟ ମଷ୍ଟେ ଚଳିଆକୁ ପଡିବ ଆଉ କଁ କରିଆ।
ହଁ ପୁରା ଆମର ବି ସେଇଆ ରା ଥିରେ ଶୋଇଲା ବେଳକୁ ବହୁତି ହିଁ ଲେଟ ହେଇଗଲା ଏତେ ଝଡି ପୋ କରେ ପୁଣି ଖାଇଲା ବେଳକୁ କାଲି ପୁଣି ଆମର ସେ ଭାତରେ ଗୋଟେ ଝଡି ପୋକ ପଡିଗଲା ଯେ ଆମେ ତାକୁ ରଖିଦଲୁ। ଆଉ କେତେ ଟଚ୍ ମାରି ଖାଇବୁ ଭୋକ ତ ସମସ୍ତଙ୍କୁ ଲାଗୁଥିଲା ତାପରେ ଯାଇଁକି ସେ ଆସିବା ବେଳକୁ ଏଗାରଟା ପଚାଶ୍ ଆଡେ ଆମେ ଯାଇଁକି ଖାଇଲୁ। ତାପରେ ତା ଆମର ଯାଇକି ଶୋଇଲା ବେଳକୁ ସେଇ ଗୋଟେ। ସବୁ କାମ ସାରିକି।
ହୁଁ ଆମର ସେଇୟା ହେଲା ବା ଆଇଁଷ ତ ବାରଟା ପରେ ଆଉ ଖିଆ ଯିବନି ଚିକେନ୍ ହେଇଥିଲା। ଆଉ ତରତର ହେଇକି ଆସିକି ଯେମିତି ଲାଇନ୍ ଆସିଲା ତରତରକି ଆମର ଖାଇଦେଲୁ। ତାପରେ ବାରଟା ହେଇଗଲା ଆଉ କଣ ବାରଟା ପରେ ଆମର କେହି ଆଇଁଷ ଖାଇବେନି ବୋଲି ଝଡି଼ ପୋକ ଯୋଉ ହଇରାଣ କଲା ଯେ ଲାଇନ୍ ପଳେଇବାକୁ ଝଡ଼ି ପୋକ ବହୁତ ହଇରାଣ କଲା।
ହଁ ଆଜି ସକାଳେ ଆପଣଙ୍କର କଣ ରୋଷେଇ ହେଇଛି?
ସଖାଳେ ସେ ପୁଅ ଖାଇକି ଯାଇଥିଲା ଶାଗ କଳମ ଶାଗ ଆଉ ପଖାଳ ଭାତ ଆମ୍ବ କଲରା ଭଜା ଆଉ। କରିଦେଇଥିଲି ଖାଇକି ଯାଇଥିଲା ପୁଣି ଗାଧୁଆବେଳ ପାଇଁ ପଖାଳ ଭାତ ରାନ୍ଧିକି ପାଣି ପୁରେଇ ଦେଇଛି ପୋଟଳ ତରକାରୀ କରିଛି ଆଉ କାକୁଡ଼ି ଅ ଅଛି ଆମ୍ବ ଅଛି ଖାଇଦେବେ ଆଉ।
ହଁ ଆମ୍ ଆମ୍ବ ଥିଲେ ତ ପଖାଳ ଭାତ ମାନେ ଆରାମ୍ ସେ ପଳେଇବ ସେଥିରେ ତ ଆଉ କିଛି ଅସୁବିଧା ହୁଏନି। ଆଉ ଆମର ତ ସକାଳେ ଆଜି ପିଠା ହେଇଥିଲା ଚକୁଳି ପିଠା ମୁଁ ଚକୁଳି ପିଠା ଦିଟା ଆଉ ଟିକେ ଗୁଡ଼ ଲଗେଇକି ସେ ସକାଳେ ହିଁ ଖାଇଥିଲି।
ଉଁ ଚକୁଳି ପିଠା ତ ଭଲ ଲାଗିବ ଗୁଡ଼ ସାଙ୍ଗର ଖାଇବାକୁ ଗୁଡ଼ ଚକୁଳି ପିଠା ଖାଇଲେ ବହୁତ ବଢ଼ିଆ ଗାଁ ମାନଙ୍କର ବିରି ପିଠା ଫଣଫଣିଆ ହେଇଥିବ ଯଉ ଗୁଡ ମାରିକି ଖାଇଦଉ ଆମେ ଛୋଟବେେଳେ ସବୁ ଗାଁରେ
ହଁ ମତେ ତ ଚକୁଳି ପିଠା ତ ସେମିତି ଖାଇବାକୁ ବହୁତ ଭଲ ଲାଗେ ଆଉ ତାପରେ ମୋ ମା ମାମା ଏମିତି ଥରେ କରନ୍ତି ମାନେ ମାଣ୍ଡିଆ ତାକୁ ସେ ଚ ଚକୁଳି ପିଠାର ଆଣରେ ପକେଇ ଦେଇକି ତାକୁ ଗୋଳେଇକି ସେ ମାଣ୍ଡିଆ ପିଠା ସେମିତି କରନ୍ତି ତା ଦେହରେ ଯଦି ଆପଣ ଚିନି ପକେଇବେ ଠିକ୍ ଠିକ୍ ଅଛି ସେ ମିଠା ଲାଗିବ ବେଶୀ ନହେଲେ ବି ସେ ସାଧାରେ ବି ସେ ବହୁତ ହିଁ ମିଠା ଲାଗେ
ହଁ ସେ ମାଣ୍ଡିଆ କନ୍ଟ୍ରୋଲ୍ ମିଳିଥିଲା ତ ଆମର ବି ସେମିତି କେହି ଖାଉନଥିଲେ ମୁଁ ବି ଆମର ଚକୁଳି ପିଠାରେ ପକେଇ ପକେଇକି ମୁଁ କରିଦେନି ସେମିତି କଲେ ଆଉ ଖାଉନାହାନ୍ତି କଳା ଦେଖାହଉଛି ଚକୁଳି ପିଠା ମୁଁ କରେ ଆଉ ଯେତେବେଳେ କରେ ସେତେବେଳେ ମୁଠେ ମୁଠେ ପକେଇ ଦେଇକି ଆମର ସାରିଦେନି
ଓହୋ ହଁ ହଁ ଆମର ବି ସେଇ ମାମା ମୋର ସେମିତି କରିଥିଲେ ତ ଆମେ ବି ସେମିତି ଖାଇଦେଲୁ ନହେଲେ ମାଣ୍ଡିଆକୁ ତ ସାଧାରେ ଆମର ବି କିଏ ଖାଉନଥିଲେ ତ ସେଇ ଯୋଉ ପିଠାରେ କରିଦେଲାକୁ ସେଟା ମାନେ ଟିକେ ପତଳା ପତଳା ସଫ୍ଟ୍ ହେଇଛି ତା ଉପରକୁବି ସେଟା ଟିକେ ମିଠା ଲାଗୁଛି ତ ସେଇଟାକୁ ଆରାମ୍ ସେ ଖାଇ ହେଇଯାଉଥିଲା
ଉଁ ହୁଁ ହୋଉ ଆମର ସାରିଗଲାଣି ବି ମାଣ୍ଡିଆ ହୁଁ ଗୁଣ୍ଡ ମିଳିଥିଲା ଆଉ ସେ ଗୁଣ୍ଡ କରିଦେଇଥିନି ସେ ସରିଗଲାଣି ଖାଲି ସାଧା ଚକୁଳି ପିଠା ଏଣେ ରଜ ଆଇଲାଣି ପିଠାପଣା ହବ ଏଇ ଯୋଉ ଭାରି ଟେନ୍ସନ୍ ତାର ମଣ୍ଡା ପିଠା ଇଟିଲି ପିଠା ଓ ହଁ ସୁଜି କାକରା ରଜର ପିଲାମାନେ ସବୁ ଖାଇବେ ହବ ଆଉ ଚାରି ପାଞ୍ଚ ପ୍ରକାର ପିଠା ଆଉ ଆଉ ପୋଡ଼ପିଠା ତ ଏଠି ହେଇପାରିବନି ଗାଁ ର ପୋଡ଼ପିଠା ହବ ଏଠି ଏଇ ପିଠା ହବ
ହଁ ରଜ ତ ବି ଆସିଲାଣି ସେ ଯୋଉ ହଳଦୀ ପତ୍ରରେ ଦେଇକି ପିଠା ଆଉ ସବୁ ନଡିଆ କୋରା ଦେଇକି ପିଠା ସେ ଯୋଉ ମଣ୍ଡା ପିଠା ଯୋଉ କହିଲେ ତା ବି ଆଉ ତାପରେ ଇଟିଲି ବି ସେ ଯୋଉ ନଡିଆ କୋରା ଦେଇକି ର ତ ସମସ୍ ସେମାନେ ବିଭିନ୍ନ ପ୍ରକାରର ବନାନ୍ତି ସବୁ ପିଠା ଗୁଡାକ। ଆମର ବି ସେଇ ଚକୁଳି ଇଟିଲି ସେ ଯୋଉ ମଣ୍ଡା ଆଉ ତା ଉପରେ ସେ କଦଳୀ ପତ୍ର ପିଠା ଦେଇକି ସବୁ ହେଇଥାଏ ତ ରଜଟା ନା। ତ ସେଇଗୁଡା ସବୁ ଖାଇବାକୁ ବି ବହୁତ ଭଲ ଲାଗେ। ସମସ୍ତଙ୍କର ବି କରିଥାନ୍ତି ଦିଆ ନିିଆ ହୁଅନ୍ତି।
ହଁ ଆଉ ଆମର ସେଇଆ ହୁଏ। ଆଉ କଣ କରିବା ଏଇ ରଜରୁ ଗରମ ଛୁଆ ପିଲା ମାନିବେ ନା ପିଠା କରିବାକୁ ପଡିବ ଆଉ ଟିକେ ଆଉ ଆଉ କଦଳୀ ହଳଦୀ ପତ୍ର ପିଠା ଯୋଉ କରନ୍ତି ଅଷ୍ଟୀମିରେ ହୁଏ ରଜର ହୁଏନି। ଅଷ୍ଟମୀ ବେଳେ ହୁଏ ହଳଦୀ ପତ୍ର ପିଠା। ଯିଏ ପରୁଆଁ ହେଇଥାନ୍ତି ସିଏ ହଳଦୀ ପତ୍ର ପିଠା ଖାଆନ୍ତି।
ଓହୋ ଏମିତି ମୁଁ ଆଉ ଜାଣିନଥିଲି ତ ସେଟା। ତାହେଲେ ରଜରେ ହୁଏନି ଆଉ ରଜରେ ତ ଆମର ଏଇଠି ସବୁ ଦୋଳି ସବୁ ଲଗେଇକି ସେ ପଟା ଦୋଳି ଲୁଡୁ ତାସ କେତେ କଣ ସମସ୍ ସେ ଖେଳନ୍ତି ଆପଣଙ୍କର ସେଇଠି ଏମିତି ହୁଏ?
ହଁ ଆମର ହୁଏ ଏମ୍ତି। ଆଉ ପିଲାମାନେ ସବୁ ଖେଳନ୍ତି ଆସନ୍ତି ସବୁ ବୁଲିବାକୁ ଖାଇକି ଯାଆନ୍ତି। ଛୁଆଙ୍କର ସାଙ୍ଗ ପିଲା ସବୁ ଆସନ୍ତି। ଆଉ ସେ ତାସ ଲୁଡୁ ଖେଳନ୍ତି ବୁଲିଆଉ ଯାଆନ୍ତି ରଜପାନ ବିକ୍ରି ହୁଏ ଖାଆ ନ୍ତି ଏଇଭଳିଆ ସବୁ ପିଲାମାନେ ଆସନ୍ତି ବୁଲିକି ଯା ତିନି ଦିନି ଖୁସି ମଜା କରନ୍ତି ଆଉ।
ହଁ ଆମର ବି ସେଇଠି ଏଠି ପଟା ଦୋଳି ଲାଗିଥାଏ। ତା ଦିହରେ ସବୁ ଫୁଲ ବି ଏମ୍ତି ଲଗା ହେଇଥାଏ। ସେଗୁଡା ସବୁ ସୁନ୍ଦର୍ ଦେ ଖୁଥାଏ ଆଉ ଆମେ ତ ଏଇ କଲନିରେ ସମୁ ଛୁଆ ଏମିତି ମିଶି କିଂ ସେ ଦୋଳିରେ ବସିକି ଖେଳୁ। ତହ ବହୁତ୍ ମଜା ଲାଗେ ଆମକୁ ଏମିତି ରଜଟା ନା ରଜ ତିନି୍ ଦିନ୍ ତ ବର୍ଷକୁ ଏମ୍ତି ଥରେ ହିଁ ତିନି୍ ଦିନ୍ ଆସୁଛି ହଉ ତାହେଲେ ମୁଁ ର ଖୁଛି ମୁଁ ଆପଣଙ୍କ ସହିତ ପରେ କେବେ କଥା ହେବି ଆଉ।
ହଉ ଠିକ୍ ଅଛି।